ହାଲୋଲୋ। ହାଲୋ। ହାଲୋ! ହଁ, ମୋ କଥା ଶୁଣିପାରୁଛନ୍ତି ତ?
ଆ କଣ ଶୁବୁନି କିଛି, ହାଲୋ।
ହଁ ଶୁଭାଯାଉଛି ମୋତେ, କୁହନ୍ତୁ। ହ୍ୟାଲୋ! ହ୍ୟାଲୋଁ! ହଁ ହଁ ହଁ ସୁବା ଯାଉଛି ହଁ। ହଁ।
ଶୁଭିଲାନି ତ? ନାଇଁ ଏଠି ଉଠି ବସିଥିଲି। ଚାର ଟାରେ ଟାଇମ୍ ତ ଟିକେ ବସଥିଲି ଆଉ। ଆପଣ କଣ କରୁତନି? ଆଜି ଭାତ, ଡାଲି ଆଉ କୁନ୍ଦୁରି ଭଜା, ବିନ୍ ଛୁଇଁ ଆଳୁ ଭଜା ଏମିତି ହେଇଥିଲା ଆଉ। ଆଉ ସିଆଡେ କଣ ସବୁ, ସବୁ ଭଲ ତ?
ହଁ ହଁ ଭଲ ସବୁ, ସବୁ ଭଲ ଆଉ ହେମତି ବର୍ଷା ଟିକେ ଉଠଉଛି ଟିକେ ଟିକେ ଆଉ ଆମେ ଯୋଉ ମୋବାଇଲ ଥିଲେ କେବେ କଥାବାର୍ତା ହେଇପାରିବା କି? ହଁ ହଁ ନାଇଁ ମାନେ ଗରମ ଆଉ ହଉନି। ବର୍ଷା ଟିକେ ଟିକେ ପକଉଛି, ଆଉ ନାଇଁ କଣ କହୁ ଥିଲି ମୁଁ କହିଲି ନା ମୋବାଇଲ ବିଷୟରେ ଟିକେ କଥା ହେବା। ବହୁତ ନା ମାନେ ଆଜିକାଲି ମାନେ ଦେଖ। ଆଗ ଗୁରୁ ପୂର୍ବୁରୁ ହଁ ହାଲୋ ହାଲୋ।
ଆଜ୍ଞା ଏକ
ହାଲୋ ହଁ ଶୁଭୁଚି ତ?
ବନ୍ଦ୍।
ହଁ ମାନେ କହୁ ହଁ ହଁ ଯୋଉ। ଆଗରୁ ମାନେ ଦେ ହଁ ଶୁଭୁଛି କୁହନ୍ତୁ ହାଲୋ।
ଆଜ୍ଞା ଆଜ୍ଞା।
ହଁ ଶୁଣନ୍ତୁ ବତ ମାନେ ଶୁଭୁ ମାନେ ଶୁଭୁନି ଭଲସ ବୋଧେ
ଆଜ୍ଞା ଶୁଭୁଛି ଶୁଭୁଛି ଆପଣ କୁହନ୍ତୁ।
ଆଉ ମାନେ ଅ ପୂର୍ବରୁ ଦେଖ ମାନେ ମାନେ ମୋବାଇଲ ଟା ପୂର୍ବରୁ ନଥିଲା ନା ଆଗରୁ ମୋବାଇଲ ନଥିଲା ଚିଠି ଦ୍ଵାରା ମାନେ ଚିଠି ଦ୍ଵାରା ଆମେ ସେଇଟା କଣ କରୁଥିଲେ ମାନେ ଯୋଉ ଖ-ଖବରଟା ଆମେ ଶୁଣିବାକୁ ଚାହୁଁଥିଲେ ସେଟା ଉଁ ଚିଠି ମା ମାଧ୍ୟମରେ ମାନେ ସେଟା ବହୁତ ଲେଟ୍ ହଉଥିଲା ଶୁଣିଲା ବେଳକୁ ମାନେ ଆଠ ଦିନି ଖଣ୍ଡେ ଏମିତି ମାସେ ମାସେ ସେ ବି ଲାଗିଯାଉଥିଲା କିନ୍ତୁ ଏବେ ମାନେ ଆମେ ମୋବାଇଲ ରେ ସେଇଟା ମାନେ ବହୁତ ଶୀଘ୍ର ଆମେ ସେ କଥାଟା ମାନେ କଣ ଆମେ ସାଙ୍ଗେ ସାଙ୍ଗେ ଫୋନ ଲଗେଇଲ ଗୋଟେ ଗୋଟେ ମିନିଟ୍ ଦି ମିଣ୍ଟି ରେ ସେ କଥା ଟା ଆମେ ଜାଣି ପାରୁଛେ କିନ୍ତୁ ମାନେ।
ଆଜ୍ଞା ତା ଆଗରୁ ବି ଲୋକ କଣ କରୁଥିଲେ ନା ତା ଆଗରୁ ବି ଲୋକ କଣ କରୁଥିଲେ ନା ପାରା ସା ସାହାଯ୍ୟରେ ବି ଚିଠି ଦବା ନବା କରୁଥିଲେ ପାରାକୁ ପୋଷା ପାରା ଲେଖୁଥିଲେ ପାରା ସାହାଯ୍ୟରେ ପାରା କୁ ଚିଠି ଦେଇ କି ଗୋଟେ ଜାଗାରୁ ଆଉ ଗୋଟେ ଜାଗା କୁ ପାରା ଚିଠି ନେଇକି ଯାଉଥିଲା କିନ୍ତୁ ତା ପରେ ଧିରେ ଧିରେ ଯେତେବେଳେ ଆମର ସରକାର ଆସିଲେ ସେତେବେଳ ଡାକ ବ୍ୟବସ୍ଥା ପ୍ରଥମେ ଆରମ୍ଭ ହେଲେ ତାଙ୍କ ପପଜ୍ କଣ ନା ଗୋଟେ ଜାଗାରୁ ଆଉ ଗୋଟେ ଜାଗା। ମାଧ୍ୟମରେ ଚିଠି କାର୍ଯ୍ୟକ୍ରମ ହେଲା। ତାପରେ ଧୀରେ ଧୀରେ ଚିଠି ଲଫ ପା ଆଉ ଏମିତି ସବୁ-ଉ ଦୂର ଜାଗାକୁ ଟେର ଲିଗ୍ରାମ ହଉଥିଲା ସେତେବେଳେ ଆ ନା ଯଦି ଆପଣ କିଛି ଟେଲିଗ୍ରାମ କରୁଥିଲେ, ଯାହାକୁ କୁହାଯାଉଥିଲା। ନା ସେଟାକୁ କୁହନ୍ତି ଆରା ହେଲା ମାନେ, କିଛି ଗୋଟେ ଭଲ କି ଖରାପ ନ୍ୟୁଜ୍ ଆସିଥିଲା। ସେତେବେଳେ ତାର ର ବ୍ୟବହାର ହଉଥିଲା, ଯୋଉଟା କି ଟେଲିଗ୍ରାମ କୁହନ୍ତି। ଆଉ ଟେଲିଗ୍ରାମର ବହୁଳ ବ୍ୟଭାହଉଥି ଥିଲା ସମୟରେ କିନ୍ତୁ, ତାପରେ ଯତେବେଳେ ଆମର ହଁ ଟେକ୍ନୋଲୋଜି ଆଗେଇଲା। ତାପରେ ଫୋ ହେଲା। ସେତେବେଳେ ଆମର ଲ୍ୟାଣ୍ଡଲାଇନ୍ ଫୋନ ସବୁ ଆସୁଥିଲା। ଫୋନ୍ ସାହାଯ୍ୟରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କଲ୍ କରିହ କଲ କରୁ। ଯେତେବେଳେ ଆଲେକଯାହାଗ୍ରାହାମ ଟେଲିଫୋନର ପ୍ରଥ ଟେଲିଫୋନ ପ୍ରଥମେ ବାହାର କଲେ। ଟେଲିଫୋନ୍ ସାହା ଟେଲିଫୋନ ମାଧ୍ୟାମରେ ସୁବିଧା ଗୋଟେ ଜାଗାକୁ ଆଉ ଗୋଟେ ଜାଗାକୁ କ ଗ ଚିଠି ଥିଲା, ଚିଠି ଏବେ ବି ଚିଠି କିଛିଟା ପରିମାଣ ଚାଲିଛି, କିନ୍ତୁ ଧୀରେ ଧୀରେ ସେଟା ଲୋକପାଇବାକୁ ବସିଲାଣି କାରଣ ଫୋନ ଯାଗା ହେଇଗଲାଣି। ୱାଟସପ ଫୋନ୍ ଆସିବା ଦ୍ଵାରା, ଫୋନ ବିଭିନ୍ନ ପ୍ରକାରର ଆପ ଆପ୍ଲିକେସନସ୍ ନାଇ। କୋଉ ଆପ୍ଲିକେସନ ବୋଉର ଭରିଲେ ୱାଟସଆପ ଜାଣିଥିବେ। ୱାଟ୍ସଆପ ତମଦୁ ଲୋକ କଣ କରୁଛନ୍ତି? ହେଇଯାଉଛନ୍ତି ଯାହା କିଛି ଡକ୍ୟୁମେଣ୍ଟ ପଠେଇବା କଥା ସେ ସବୁ ଆରାମସେ ପଠେଇ ପା କରୁଛନ୍ତି କି ଟେକ୍ନୋଲୋଜି ଡେଭଲପ୍ କଲା ଦୁରୁ ଆମେ ସମ ଏତେବି ଲୋକ ବି ସୁବିଧା ପାଇଲେ କାହିଁକିନା ଯୋଉ ଚିଠି। ଚିଠି ମାଧ୍ୟମରେ ଯୋଉଟା ଆଠ ଦିନ ପା ଆସୁଥିଲା ଚିଠି ମାଧ୍ୟମରେ ଯୋଉଟା ଆଠ ଦିନ ନ ଲାଗୁଥିଲା। ସେଇଟା ଏବେ କିଛିଟା ସମୟରେ ବା ଦି ତିନି ମିନିଟରେ ଆମେ ଲୋକଙ୍କ ପାଖରେ ସମ୍ବାଦ ପହଞ୍ଚିଦଉଛେ। ଏମିତି କିି ଦୂର ଦେଶ ଦେଶରେ ଥାଇକି ବି ଲୋକ ଆରାମ ହଁ ଗୋଟେ ମିନିଟ ବି ଲାଗ
ଟେଁ ଟେଁ।
ଗୋଟେ ମିନିଟରେ କଥାବାର୍ତ୍ତା କରିପାରୁଛି।
ହଁ ଏଇଟା ମୁଁ ଠିକ୍ ବୁଝିଲି, ଆପଣ ଯଉଟା କହୁଛନ୍ତି ସେଟା ଠିକ୍ କଥା କହୁଛନ୍ତି, ମୁଁ ବୁଝିପାରୁଛି କିନ୍ତୁ ଏବେ କିଛିଟା ଲୋକ ମାନେ ମୋବାଇଲ ଦ୍ଵାରା ମାନେ ଖରାପ ବ୍ୟବହାର ବି କରୁଛନ୍ତି କିଛି ଲୋକ ଅଛନ୍ତି ଭଲ ବେଭାର କରୁଛନ୍ତି କିନ୍ତୁ ଖରାପ ବ୍ୟବହାର ବି କରୁଛନ୍ତି ମାନେ ଦେଖ ଅଧିକାଂଶ ମାନେ ଆଉ ଗୋଟେ ବି ଦେଖ ହଁ। ହଁ ମାନେ ଖରାପ ବ୍ୟବହାର ଦେଖିବ ଅଧିକାଂଶ ଲୋକ ବି ସେଇଟା କନ୍ତି କିନ୍ତୁ ଭଲ ମୋବାଇଲ ଟା ବହୁତ ଭଲ କେତେ ଆଗକୁ ମାନେ ଆମେ ଗୋଟେ ମିନିଟରେ ବି ଚାହିଁଲେ ବି ଅନ୍ୟ ଜଣଙ୍କ ସାଙ୍ଗରେ କଥାବାର୍ତା ହେଇ ପାରୁଛେ ତାପରେ ବି ଆଉ ଗୋଟେ କଥା ମୋବାଇଲ ହେଲା ଦିନ ଲୋକ ଦେଖିବା ଆମେ ଯେତିକି ମାନେ ପୁରୁଣା କାଳିଆ କଥା କହୁଚି ଲୋକ ପାଞ୍ଚ ଜଣ ବସିକି ଆମେ ଏକାଠି ଗୋଟେ କଥାବାର୍ତ୍ତା ବି ହେଇପାରୁଥିଲେ ମାନେ ତା ଘର କଥା ସେ ତା ଘର ବସିକି କଥାବାର୍ତ୍ତା ହେଇପାରୁଥିଲେ ଏବେ କିନ୍ତୁ ଏବା ସେଟା ଆଉ ନାହିଁ ମାନେ ମୋବାଇଲ ହେଲା ଦିନୁ ଲୋକ ଜେଝା ଜେଝହା ଘରେ ସେ କଣ କରୁଛନ୍ତି ବସୁଛନ୍ତି କି ଶୋଉଛନ୍ତି ରୋଷେଇ ସରିଲା ତ ଯା ମୋବାଇଲରେ ଆମେ ଦେଖିବା। ଏମିତି କରିକି ସେମାନେ ମୋବାଇଲ ହିଁ ଦେଖିଲେ ସେ ଆଉ ମାନେ ବାହାର କଥା ଆଉ କଣ ଜାଣିପାରଲେ କି?
ପାଞ୍ଚ ଜଣ ରହୁଚନ୍ତି।
ଗୋଟେ ଘରେ ବି ଯଦି ଚାରି ପାଞ୍ଚ ଜଣ ରହୁଛନ୍ତି ତାହେଲେ ଚାରି ଚାରି ପାଞ୍ଚ ଜଣଙ୍କ ହାତରେ ମୋବାଇଲ ଫୋନ ରହୁଛି ଚାରି ପାଞ୍ଚ ଜଣ ବି କେହି କାହା ସହ ଧରିକି ବସିଛନ୍ତି ଆଗରୁ ଥିଲା ସେ ଏକ ପରିବାର ସଦସ୍ୟ ଏକାଠି ବସିଲେ କିଛି କଥାବାର୍ତ୍ତା ଭଲ ମନ୍ଦ ଦିନ ଯାକର କାମ ଚର୍ଚ୍ଚା କଣ ସବୁ ବିଭିନ୍ନ ପ୍ରକାର ବାହାରେ ଚର୍ଚ୍ଚା ଦେଶ ବିଦେଶ ଚର୍ଚ୍ଚା ସେ ସବୁ କରୁଥିଲେ। ତାପରେ ଧୀରେ ଧୀରେ କଣ ହେଲା ନା ଯେହେତୁ ମୋବାଇଲ ଆସିଗଲା ସମସ୍ତଙ୍କ ହାତକୁ ଲାଣ୍ଡଲାଇନ ଥିଲା ତ ଠିକ୍ ଅଛି ଗୋଟେ ଫୋନ ଥିଲା ଘରେ ସେମାନେ ସବୁ ବ୍ୟବହାର କରୁଥିଲେ, ଯେତେବେଳେ ଫୋନ୍ ଆସିଗଲା ମୋବାଇଲ ଫୋନ ଆସିଗଲା ସମସ୍ତଙ୍କ ହାତକୁ ସେ ଜେଜା ଜେଜା ର ସବୁ ଆରମ୍ଭ କରିଦେଲେ କଥାବାର୍ତ୍ତା କରିବା ନିଜ ନିଜ ଭିତରେ ନିଜ ନିଜ ଫୋନ ଧରିଲେ। ନିଜେ ସାଇଟ ହେଇଜ ଲେ ନିଜ ସବୁ ଦେଶ ବିଦେଶ କଥା ନିଜେ ନିଜେ ଜାଣିଲେ କେହି କାହା ସହିତ କଥାବାର୍ତ୍ତା କଲେନି କି କେହି କାହା ସହିତ ବୁଝାମଣା ବି କଲେ ଯେ କଣ ଅସୁବିଧା ହେଇଛି କଣ ସୁବି
ଦେଖ ସେଥିପାଇଁ ବି ଆଉ ଗୋଟେ କଥା ବି ହଁ ଏଇଟା ବି ଦେଖ ସେଥିପାଇଁ ଦେଖ ମାନେ ନିଜ ନିଜ ଭିତରେ ସମ୍ପର୍କ ବି ମାନେ ଦୂର ହେଇଯାଉଛି ବୁଝିପାରୁଛନ୍ତି କି ମାନେ ସମ୍ପକ୍ରଙ୍ଗ ଉପୟୋଗ ବି ଦୂର ହଉଛି କାହିଁକି ନା ଆମେ ଏମିତି ବସିକି କଥାବାର୍ତ୍ତା ହେବା ଯେଏତି ମାନେ ମୁଁ ମୋ ବିଷୟରେ କଣ- କହିପାରିଲେ କି ତମେ ମାନେ ମାନେ କଣ ତାଙ୍କ ବିଷୟରେ ସେ କିଛିଟା କହିପାରିଲେ। ମାନେ ଏମିତି କଥା ହେଲେ କଣ ମାନ ସମ୍ପର୍କ ଟା ଗଢେ କିନ୍ତୁ ମୋବାଇଲ ହେଲା ଦିନ ମାନେ ସମ୍ପର୍କ ବି ମାନେ ସେ ସି ଜେ ଜେ ଦେଖିଲେ ଏଇଟି ଆମ ଘର କଥା ମୁଁ କହୁଛି ମାନେ ଆମ ଘର କଥା କହୁଛି ଲୋକ କଣ କରୁଛନ୍ତି ନା ମାନେ କାମ ଟିକେ ମାନେ ଫ୍ରି ବାଲେ ମାନେଫ୍ରି ଦେଲେ ମାନେ ଏହି କେମିତି ଆମେ ମୋବାଇଲ ଯିଏ ଯେଝା ସିଏ ଜଣେ ଗୋଟେ ଜାଗାରେ ବସିକି ସିଏ ମୋବାଇଲ୍ ଦେଖିଲା ମୁଁ ବସିକି ଦେ କି ମୋବାଇଲରେ ଦେଖିଲେ ମାନେ ଏମିତି ହିଁ ଆମେ ଦେଖୁଛୁ ମାନେ ଆଉ ଗୋଟେ ବି ଦେଖ ଛୁଆ ବି କଣ ଆମଠୁ ଶିଖିବେ। ଛୋଟ ଛୁଆ ସିଏ ଆମରଠୁ କଣ ଶିଖିବେ ମାନେ ଛୁଆ ବି ଆଜି ହଁ ଛୋଟ ଛୁଆ ବି ଏବେ କଣ କରୁଛନ୍ତି ନା ମାନେ ମା ମାନେ କଣଛନ୍ତି ଛୁଆ କାନ୍ଦିଲା ତ ମୋବାଇଲ ଦେଇଦେବେ ମାନେ ମୋ ଛୁଆ ଖାଉନି ଧରେ ମୋବାଇଲ ଦେଇଦିଏ ଗୋଟେ ଛୁଆ ଟା ଚାରି ପାଆ ଚାରି କାନ୍ଥ ଭିତରେ ସେ ରହିଲା ସିଏ ଆଉ କିଛିଟା ବାହାର କଥା ଆଉ କିଛି ଜାଣପାରିଲ କି ସେ ଚାରି କନ୍ଥ ଭିତରେ ଆମେ ମାନେ ମୋବାଇଲ ଟା ଦେଇଦେଲେ ସେ ଚାରିକାନ୍ଥ ଭିତରେ ବସି ସେଠି ମୋବାଇଲ ଦେଖିଲା ବାହାରକୁ ଦେଖ ସେ ଛୁଆ ଯିବ ମାନେ ଡରିବ ମା ମାନେ ପା ବହୁତ ମାନେ ଏଇଟା ହଉଛି ମାନେ ମା ମଙ୍କ ଦାୟିତଵ କିନ୍ତୁ ମା ମାନେ ଏଇଟା ସେମାନେ ହଇରାଣ କଁମ ଛୁଆ ଦୁଷ୍ଟ ହେଲା କି କାନ୍ଦିଲା କି ଖାଇଲାନି କି। ମାନେ ମା କଣ କଲେ ମୋବଲଟାକୁ ଧରେଇ ଦେଲେ। କିନ୍ତୁ ମୋବାଇଲ ଟା ମାନେ ଏ ଗୋଟେ ଅନଲାଇ ପାଠ ସ୍କୁଲୁ ମାନେ ଟିଚର ମାନେ ଛାଡୁ ଅନଲାଇନ୍ ପାଠ ସେଇଟା ମାନେ କଣ ମାନେ ଦେଖେଇ ହବା ନୀତି। ଛୁଆଙ୍କୁ ମୋବାଇଲ ଧରାଇ ଦେଉଛେ ଛୁଆ ସେଇଟା ଦେଖୁ ମାନେ କଣ କରୁଛନ୍ତି କି ମାନେ ସେଥିରୁ ଗେମ୍ ଖେଳୁଛନ୍ତି। କି ପାଠ କରୁଛନ୍ତି ମା ମାନେ ସେଇଟା ଦେଖୁନାହାନ୍ତି।
ଦେଖି ପାରୁନାହାନ୍ତି ଜାଣୁ ବି ନାହାନ୍ତି ଛୁଆଙ୍କୁ ଫୋନ ଧରେଇ ଦଉଛନ୍ତି ଛୁଆ ତାଙ୍କର ଆରାମସେ ବସିଲେ ଦେଖିଲେ। ସିଏ ତାଙ୍କର ସାଇଟ୍ ହେଇକି କାମ କଲେ ସିଏ ବୁଝି ପାରୁନାହାନ୍ତି ଯେ ଛୁଆଙ୍କୁ ସମୟ ଦେବା କେତେ ଗୁରୁତ୍ୱପୂର୍ଣ୍ଣ ମୋ ମୋବାଇଲ ନ ଧରକି ଛୁଆଙ୍କୁ ସେଇ ସମୟଟା ତାଙ୍କୁ ବିଭିନ୍ନ ପ୍ରକାର କଥା ଶିଖେଇବା ତାକୁ ବିଭିନ୍ନ ପ୍ରକାର ଆକ୍ଟିଭିଟି ଶିକେଇ କେମିତି କଣ ତାଙ୍କର ବ୍ରେନ ପାୱାର ଟିକେ ବଢିବ ସେ ବିଷୟରେ ଧ୍ୟାନ ଦବା। ତ ଏସବୁ ବିଷୟରେ ଧ୍ୟାନ ନ ଦେଇ ମା
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
କୁ ମାଆ ମୋବାଇଲ ଟା ଦେଖିଲେ ଉଁ ସେଇ ଟାଇମ୍ କହିଉ ଚନ୍ତି ସେ ଚୋଇଲେ ଧ୍ୟାନ ଦଉନାହାନ୍ତି। ଏ ବିଷୟରେ ଦେଇଦେଲେ ଛୁ ସେହି ହିସାବରେ ଖାଇଲେ ପିଇଲେ ତାଙ୍କର ଯାହା କାର୍ଯ୍ୟକ୍ରମ କରିବା କଥା କଲେ ବାସ୍। ଆ ମା ଛୁଆ ଖା ଆ ସବୁ ଫୋନ ଦେଖିଲା ଶିଖିବ କିନ୍ତୁ ନିଜେ ମା ବାପା ମାନେ ଯେତିକି ଶିକେଇ ଛୁଆମାନେ କଣ ସେତିକି ଶିଖୁଚନ୍ତି କି ଫୋନ ସାହାଯ୍ୟରେ। ସେ କେବଳ ଦେଖିଲେ ବା ସେ ଯେ-ଯେ ଦେଖିଲେ ଯେତିକି ଜାଣିଲେ ମା ବାପା ମାନେ ଆଉ
ଏବେ କାହିଁକି ଦେଖ ଏବେ କାହିଁକି ଛୁଆ ଏତେ ଦୁଷ୍ଟ ହଉଚନ୍ତି? ଏବେ ବି ହ୍ୟାଲୋ ହ୍ୟାଲୋ। ଏବେ ବି ଦେଖ ଛୁଆ କାହିଁକି ବି ଦୁଷ୍ଟ ଅଁ ଦୁସ୍ ତ ଏବେ କାହିଁକି ଛୁଆ ହଉଚନ୍ତିି ଅଧୀକନା ଏଇ ମୋବାଇଲ ଦେଖିକି। ଦେଖିବ ଛୁ ଛୁଆଙ୍କ ସାଙ୍ଗରେ ଅଇକା ମାନେ ଆଗରୁ ଦେଖ ଜେଜେବାପା ଜେଜେମା ମାନେ ଛୁଆ ମାନଙ୍କୁ ଗପ ବି କହୁଥିଲେ। ମାନେ ଗପ ପକଉଥିଲେ କି ଲୋରି ଶୁଣଉଥିଲେ। ମାନେ ସେମାନେ ଛୋଟ ଛୁଆ ସେଥିରୁ କିଛିଟା ଶିଖି ପାରୁଥିଲେ। ଏଁ ତାଙ୍କ କିଛିଟା ସେମାନେ ଶିକୁଥିଲେ କିନ୍ତୁ ଏବେ କଣ କରୁଛନ୍ତି ନା ବା ଜେଜେବାପା ଏ ଆମେ କହୁଛନ୍ତି ଆମେ ମୋବାଇଲ ଧରିବୁ, ଆ ଛୁଆ କଣ ଶିଖିବେ ବାପା ସିଆଡ଼ୁ ସେ କାମରୁ ଫେରିକି ଆସିଲା କି ମା ବି ସିଏ ତାଙ୍କର କାମ ସରିଲା ରାତିରେ କଣ କନି ସିଏ ଗୋଟେ ମୋବାଇଲ ଏପଟୁ ଧଇଲେ, ସେପଟୁ ଛୁଆ ଗୋଟେ ମାନେ ମା ବି ଗୋଟେ ମୋବାଇଲ ଧଇଲେ ବାପା ବି ଗୋଟେ ମୋବାଇଲ ଛୁଆଟା ମଝୀରେ କଣ ଶିଖିବ ସେଠି, ଛୁଆ କଣ କଲା ଆମେ ଯଦି ସେଇଟା ଯି ମୋବାଇଲ ଟା ଦେଖିକି, ମୋ ଆମେ କଣ କରିବା ସେଇଟା ମୋବାଇଲ ଟା ନ ଦେଖିକି ଆମେ ଯଦି ଗୋଟେ ବହି ଟା ବି ଧରନ୍ତେ ମାନେ ଏପଟେ ବାପା ଧରନ୍ତେ କି ମା ଧରନ୍ତେ ବହିଟା ଛୁଆ ଟା କଣ କରନ୍ତା ସେଇଠୁ ବହି ପଢାଟା ବି ସେ ଶିଖନ୍ତା। ଯେ ନାଇଁ ମୋ ବାପା ମା ତ କଣ ବହି ଧରିଛନ୍ତି, ମୁଁ ବି ବହି ଧରେ ସିଏ କଣ କରୁଛନ୍ତି ନା ମୋବାଇଲ
ସେସବୁ ଆଉ ନାହିଁ ନା ଏବେ ବାପା ମା ବି ଫୋନ ଧଇଲେଣି ଛୁଆଙ୍କୁ ବି ଫୋନ୍ ଦେବେ ପର୍ସନାଲି ଛୁଆମାନଙ୍କୁ ବି, ବାପା ମା ମାନେ ଗୋଟେ ଗୋଟେ ଫୋନ୍ ଧରେଇ ଦେଲେଣି। ନିଜେ ତ ଧରୁଛନ୍ତି ଧରୁଛନ୍ତି, ଛୁଆ ମାନଙ୍କ ପାଇଁ ଗୋଟେ ବି ପର୍ସନାଲି ଫୋନ ନେଇଆଉଛନ୍ତି କଣ ନା ସିଏ ତାର ପାଠ ସବୁ ଯାହା ତାରେ ପଢିବା କଥା ସେ ତାର ପଢିବ, ସେ ତାର ଦେଖିବ ସେ ତାର ଶିଖିବ। ବାପା ମା ମାନେ ଛୁଆ ମାନଙ୍କୁ ବି ଗୋଟେ ଗୋଟେ ଫୋନ୍ ଦେଇଦେଲେ।
ଛୁଆଙ୍କୁ ସେଇଟା ସେ କଣ ଦେଖିଲେ, ହଁ ଇଆଡେ ସିଆଡେ ଦେଖିଲେ ମାନେ ଭଲ ଦେଖୁଛନ୍ତି କି ଖରାପ ଦେଖୁଛନ୍ତି ସେଇଟା ବାପା ମା ବାପା ମା କଣ କଲେ ମୋବାଇଲ ଟାକୁ ଦେଇଦେଲେ। କି ଛୁଆ ସେ ଭଲ ଦେଖୁଛନ୍ତି କି ଖରାପ ଦେଖୁଛନ୍ତି ସେ
ଖରାପ ଦେଖୁଛନ୍ତି ବାପା ମାନେ ଆଉ ଦେଖିଲେନି ନା।
ଦେଖିଲେନି ସେଇଟା ମାନେ ସେ ସକାଶେ ଛୁଆ ଗୋଟେ ମାନେ ବିଗିଡ଼ି ଯାଉଛି ବୁଝି ପାରୁଛନ୍ତି କି। ମ ଶେଷ ଛୁଆ ବିଗୁଡୁଛି ନହେଲେ ଆମ ଆମର ମାନେ ବାପା ମାଆଙ୍କର ବି ଦାୟିତ୍ଵ ସେଇଟା ବୁଝିବା ଦରକାର ମୋବାଇଲ ଟା ମୋବାଇଲ ଟା ଭଲ। କିନ୍ତୁ ମୋବାଇଲା ଯେତିକି ଦରକାର ଆମେ
ଭଲ ଜିନିଷ ଅଛି କିନ୍ତୁ ତାର ବ୍ୟବହାର ଟିକେ ଅଧିକା ହେଇଯାଉଛି ଆଜି କାଲିକା ତୁଳନାରେ ଯେତିକି ତିକୀ ବ୍ୟବହାର କରିବା କଥା ସେତିକି କରିବାଟା ଠିକ୍ ଅଛି। ଛୁଆଙ୍କୁ ବି ଫୋନ୍ ଦେଖାନ୍ତି, କାହିଁକିନା ଫୋନରେ ବହୁତ ଜିନିଷ ଅଛି ଶିଖିବାକୁ ଛୁଆଙ୍କୁ କିନ୍ତୁ ଏବେ ବାପା ମା ମାନେ ଟିକେ ସେ ବିଷୟରେ ସଚେତନ ହୁଅନ୍ତୁ ଯେ ଛୁଆଙ୍କୁ ଆମେ କେତେ ସମୟ ଫୋନ ଦବୁ ମ ମୋ କହିବା କଥା ବି ବିଲକୁଲ ତିନି ଚାରି ବର୍ଷ ପର୍ଯ୍ୟନ୍ତ, ଛୁଆଙ୍କୁ ଫୋନଠାରୁ ଦୂରଇରେ ରଖିବା ଆହୁରି ଭଲ।
ସେ ପର୍ଯ୍ୟନ୍ତ ଛୁଆଙ୍କୁ ଫୋନ୍ ଦେବା କଥା ନୁହେଁ, ନିହାତି ତିନି ଚାରି ବର୍ଷ ପର୍ଯ୍ୟନ୍ତ ଫୋନ୍ ଦେଲେ ଛୁଆ ମାନେ ସେ ଫୋନ୍ ରୁୁ ବିଭିନ୍ନ ପ୍ରକାର କଥା ଦେଖିଲେ ଶିଖିଲେ।
ଏବେ ମା ମାନେ କଣ କରୁଛନ୍ତି, ଗୋଟେ କଥା କହୁଛି। ସିଏ ମାନେ ଛୁଆ ଜନ୍ମ ହଉ ହଉକା ଆମ ମାନେ କ ମୋବାଇଲ ଧରୁଛନ୍ତି, ଆମ ଛୁଆ ମାନେ ତାଙ୍କ ଆଗରେ ସ୍କ୍ରିନ୍ ଚଲେଇଲେ ମୋବାଇଲ। ମାନେ ଦେଖନ୍ତୁ, କେମିତି ଛୁଆ ସେଇରା କଣ ଛୁଆଙ୍କ ଶିଖିବ, ଆମେ ଯଦି ହଁ ଆମେ ଯଦି ତାଙ୍କ ଆଗରେ ମାନେ -ମୁହଁ ହଲେକି ଯଦି କଥାଟା କହିବା। ଏମିତି ବାପା କି ମା ଏମିତି କହିକି, ତାଙ୍କ ଆଗରେ ଯଦି କଥାଟା କହିବା ସେ
ଦେଖିବେ ଛୁଆ ସେଗୁରା ଶିଖି ପାରିବେ ଭଲରେ। ସେଇଆ ଟିକେ ଅ ବାପା ମା ମାନେ ସଚେତନ ହବା କଥା ଏ ବିଷ ରେ ଛୁଆଙ୍କୁ କୋଉ ସମୟରେ ଆମେ ଫୋନ ଦବା। ନିହାତି ଫୋନ ଆମେ ବହୁତ କିଛି ଜିନିଷ ଶିଖୁଛେ, କିନ୍ତୁ କୋଉ ସମୟରେ ରେ ଫୋନ୍ ଦବା, କେତେବେଳେ କେଇ କେତିକି ସମୟ ଦବା ତା ତାଙ୍କ ପାଖରେ ଫୋନ ଦେଲା ବେଳେ ଆମେ ନିହାତି ରହିବା। ଆମେ ରହିକି ଜାଣିବା ଦେଖିବା ସେଟା କଣ ହାତରେ ଫୋନ୍ ଧରେଇକି ଦେଖ! ଏଇ ଏ ଜିନିଷ ଏତିକି ଦେଖ। ତ ଏହା ଆମେ ନିଜେ ବାହାର କରିଥାଉ ଦେଖ ବାପା ମା ମାନେ ଫୋନ୍ ତାଙ୍କ ହାତ ଦେଇ ଦେଇକି ନିର୍ଦନ୍ଦରେ ବସିଥି ମୋ ଛୁଆ ଦେଖୁଛି ତ।